ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଭଉଣୀ ଭଲ ଅଛନ୍ତି।
ହଁ ହଁ ଭଲ ଅଛି।
ଆଉ ହଁ ହଁ ଭଲ ଅଛି। ଆଉ କୁହନ୍ତୁ କିଛି ନାହିଁ ଏମିତି ବସି ଚି ଆଉ।
ହୁଁ ଆଉ ବ୍ରେକ୍ଫାଷ୍ଟ ସରିଲାଣି।
ହଁ ସରିଗଲାଣି ଆଜି ସ ରବିବାର ତ ତ ଆଜି ସକାଳେ ଜଳିଖଆ ନାହିଁ ଆଜି ଭାତ ବନେଇ ଦେଇଛି।
ଓହୋ ହୋ ଭାତ ସାଙ୍ଗରେ କଣ?
ଭାତ ସହିତ ତରକାରୀ ଆଉ ଇଏ ଦହି ବାଇଗଣ।
କି ତରକାରୀ କରୁଛନ୍ତି?
ଆଜି ସବୁ ଘାଣ୍ଟ ତରକାରୀ କରିଦେଇଛି। ଚଣା, ଆଳୁ, ବାଇଗଣ, ସାରୁ ସ ମିଶେଇକି ତରକାରୀ କରିଦେଇଛି।
ହୁଁ ହୁଁ ହୁଁ ଆଉ କ
କୁହନ୍ତୁ
ହୁଁ ଆଉ ଏବେ କଣ କରୁଛନ୍ତି?
ଏବେ ଟିକେ ତ ଆଜି ଟିକେ ପିଠା ପ୍ରୋଗ୍ରାମ ରଖିଛି ତ
ପିଠା କି ପିଠା? କାକେରା ପିଠା କରୁଛନ୍ତି।
ହଁ
କାକେରା
ଓ ହୋ ହୋ ହୋଁ ହ
ମୁଁ ଟିକେ ଟିକେ ରେସିପି ଶୁଣିଛି ଆଉ ତମ ଆପଣ କେମିତି ଜାଣିଛନ୍ତି କହିବେ ମୁଁ ମୋ ଦ୍ୱାରା କେମିତି ଜାଣିଛି କୋହୁଛି।
ହଁ ହଉ କାଇଁ କହିଲେ ଫାଷ୍ଟ
ହ ଆପଣ ଫାଷ୍ଟ କୁହନ୍ତୁ କେମିତି କରଛନ୍ତି?
କିଛି ନାହିଁ ମୁଁ ଆଜି ଗୋଟେ ନୂଆ କାକରା ବନଉଛି। କଣ କହିଲେ ଆମ୍ବ କାକରା
ଆମ୍ବ କାକରା ସେଇଟା କେମିତି? ଉଁ ଉ ହୁଁ ହୁଁ
ଆମ୍ବ କାକରେ କି କିଛି ନାହିଁ। ମାନେ ଆପଣ ଯୋଉ ଜନ୍ତୁଣୀ ପକେଇବେନି କି ସେଥିରେ ଆମ୍ବକୁ ଟିକେ ନି ଗ୍ରାଇଡିଂ କରଦେବେ
ଆଛା ଜନ୍ତୁଣୀ କେମିତି ପ୍ରସ୍ତୁତ କରୁଛନ୍ତି?
ଫାଷ୍ଟ କଣ କରିବେ ଫାଷ୍ଟ ପାଣି ଟିକେ ନେଇଯିବେ
ହଁ
ତୁମେ ସୁଜି ଗୋଟେ ଗିନାକୁ ପାଣି ଦେଢ଼ ଗିନା ହୁଁ ନେଇକି କହଣ କରିବେ ମୁଁ ତାଙ୍କେ ସେଥିରେ ଅଳ୍ପ ମାତ୍ରାରେ ଲୁଣ ତାପରେ ଚିନି ହଉ ସେଥିରେ କଣ କରିବେ ଅଳ୍ପ ମାତ୍ରାରେ ପାନମହୁରି ପକେଇକି କଣ କରିବେ ତାକୁ ଜନ୍ତୁଣୀ ପ୍ରସ୍ତୋଗ କରିବେ।
ହଁ
ତୁମ ଯେମିତି ଖଣ୍ଡୁନାହାନ୍ତି କି
ହଁ
ହୁଁ ସେମିତି ଜନ୍ତୁଣୀ ପ୍ରସୁର କରିବେ, ହୁଁ ଜନ୍ତୁଣି ହେଇ ସାରିଲା ପରେ ତାକୁ କଣ କରିବେ ସେ ତାକୁ ତାପରେ କାକର ର ପୁର ପାଇଁ ପ୍ରସ୍ତୁତ କରିବେ।
ହଁ
ହୁଁ କାକାରା ପୁର ପାଇଁ ନ ସେଥିରେ ନଡ଼ିଆ ନେବ ନଡ଼ିଆ କୁ ମାନେ କୋରିଦେବେ ତ ମୋ ଇଚ୍ଛା ପସନ୍ଦ ଅନୁଯାୟୀ ନଡ଼ିଆକୁ କୋରିଲେ ହବ ନଚନ ଯିବା ହଁ ଗ୍ରାଇଣ୍ଡିଙ୍ଗ କଲେ ବି ହବ ହୁଁ ତାପରେ ଆପଣ କୋଉଁଠି ଅଛନ୍ତି ଭଉଣୀ
ସେ
ଆପଣ ଟିକେ ଖୋଲା ଜାଗା ଯାଆନ୍ତୁ ଭଉଣୀ ହୁଁ
କୁହନ୍ତିୁ ତାପରେ
ତାପରେ କଣ କରିବେ ସେଥିରେ ଗୋଲମରିଚ ଅଳ୍ପ
ହୁଁ ହୁଁ
ପକେଇକି ଭଲ ଭାବରେ ପୁରଟାକୁ ପ୍ରସ୍ତୁତ କରିବେ
ହଁ
ତାପରେ କଣ ତାପରେ କଣ କରିବେ ତାକୁ କାକରା ପ୍ରସ୍ତୁତ କରିବେ ତାକୁ ସେ ଯୋଉ ଜନ୍ତୁଣୀ ବନେଇଥିବେ ଜନ୍ତୁଣୀକୁ ସେଥିରେ ପୁର ଦେଇକି କଣ କରିବେ। ତାକୁ କାକରା ପ୍ରସ୍ତୁତ କରିବେ କାକରା ତମକୁ ପ୍ରସ୍ତୁତ କରିବାର ଜଣା କି
ହୁଁ ମୁଁ ଜାଣିବାରେ ମୁଁ ଆପଣ ନୂଆ ଭେରାଇଟି ରେ ବନଉଛନ୍ତି ମୁଁ ଯେ ଜଣିବାରେ ସେଇ ଆମେ ଦେଢ ଗ୍ଲାସ ପାଣି କୁ ଗୋଟେ କପ୍ ସୁଜି ନଉ ଦେଢ କପ୍ ପାଣି ରେ ଗୋଟେ କପ୍ ସୁଜି ନଉ ତାକୁ ଭଲ ସେ ଜନ୍ତୁଣୀ ପ୍ରସ୍ତୁତ କରୁ ଜନ୍ତୁ ଣୀରେ ହିଁ ଆମେ ଲୁଣ ଅଳ୍ପ ସ୍ୱାଦ ଅନୁସାରେ ଚିନି ଆଉ ଆପଣ ଚାହିଁବେ ସେତେ ଟିକେ ଘିଅ ବି ଦେଇପାରିବେ ତାପରେ ଭଲ ସେମ୍ଲେ ଗୁଜୁରାତି ସୁନା ସ୍ୱାଦ ଅନୁସାରେ ଗୁଜୁରାତି ଅଳେଇଚ ସେଇଥିରେ ପକେଇଲେ ଟିକେ ବାସ୍ନା ବି ଆସେ ବୋଲି କୁହାଯାଏ ତ ସେଇ ସବୁ ପକେଇକିନା ସେଇଟାକୁ ଜନ୍ତୁଣୀ ପ୍ରସ୍ତୁତ କରାଯାଏ ପରେ ଜନ୍ତୁଣୀ ପ୍ରସ୍ତୁତ କରିସାରିଲା ପରେ ଜନ୍ତୁଣୀକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଆମେ ବାହାର କରିକି ହେଇ ସାରିଲା ପରେ ତାକୁ ରଖିଦଉ ଜନ୍ତୁଣୀ ଯେତେବେଳେ ଥଣ୍ଡା ହେଇଯିବ ତା ପୂର୍ବରୁ ଥଣ୍ଡା ହେଲା ଭିତରେ ଆମେ କଣ କରୁନା ପୁର ପ୍ରସ୍ତୁତ କରିଦଉ ପୁର ପାଇଁ ଗୋଟେ ନଡିଆ ପୁରା ବଡ ନଡିଆ ସେଥିରେ ରାଶି ଆଉ ଆମର ର ଗୋଲମରିଚ ଗୁଣ୍ଡ ଗୁଜୁରାତି ଗୁଣ୍ଡ ଆଉ ଆମର ଯାହା ସ୍ଵାଦ ଅନୁସାରେ ଗୁଡ଼ ନଚେତ ଚିନି ଖାଇବ ତାହେଲେ ଚିନି ଦବ ତାପରେ ସେଥିରେ ଅଳ୍ପ ଟିକେ ଧଳା ରାଶି ଆମର ଥାଏ ସେଇଟା ପକାଯାଏ ତ ଆଉ ଆପଣ ଯଦି ଚାହିଁବେ ନା ସେଥିରେ କିଛି ଗୋଟେ ସାଉଣ୍ଡ ହଉଛି ଭଉଣୀ
ନାଇଁ କୁହନ୍ତୁ
ତାପରେ କାଜୁ ଟିକେ କିସମିସ ଏସବୁ ମଧ୍ୟ ଆପଣ ଚାହିଁବେ ଯଦି ପକେଇ ପାରିବେ ତାପରେ ଭଲ ଭାବରେ ପୁରା ତ ପ୍ରସ୍ତୁତ କରିସାରିଲା ପରେ ଜନ୍ତୁଣୀ ଥଣ୍ଡା ହେଇଯାଇଥିବ ସେ ଭିତରେ ଆମେ ଆରାମସେ ଗୋଟେ ପ୍ଲେଟକୁ କାଢିକି, ହାତରେ ଅଳ୍ପ ଘିଅ ଲଗେଇକି ତାକୁ ଗୋଲ ଗୋଲ କରି ତା ମଝିରେ ଆମେ ପୁରଟାକୁ ଦେଇଦବା। ତାପରେ ତାକୁ ଭଲ ଭାବରେ ସେବ୍ କରିଦବା, ଆପଣ ଯେମିତି ସେବ୍ କରୁଛନ୍ତି ସେମିତି ସେବ୍ କରିଦେବେ। ବହୁତ ସାଉଣ୍ଡ ହଉଛି, ଗଲା ସେ ସେବ୍ କରିଦବା, ସେବ୍ କରିକି ତାକୁ ଗୋଟେ ଗୋଟେ କରି ଛାଣିବା। ଛାଣିକି ଆପଣ ବାହାର କରି ତାକୁ ଗରମ ଗରମ ଖାଇବେ ବହୁତ ଭଲ ଲାଗେ।
ଓହୋ ଓ ହୋ ଥ୍ୟାଙ୍କୟୁ ଭଉଣୀ ତମ ସେ ରେସିବ ମୋତେ ବହୁତ ପସନ୍ଦ ଆସିଲା ଆଉ ଆଜି ବନେଇକି ତମକୁ କହିବି ଆଉ।
ଓହୋ ହୋ ଆଚ୍ଛା ଆପଣ ଆମ ଓଡିଶାରେ କେବେ ଡାଲମା ଟ୍ରାଏ କରିଛନ୍ତି?
ହଁ ବହୁତ ବହୁ ହୁଁ।
କେମିତି ବନାନ୍ତି?
ଡାଲମାକୁ କଣ କରିବେ, ଫାଷ୍ଟ ମୁଗ ଯାଇକୁ ଟିକେ ଭାଜିଦେବେ। ଅଳ୍ପ ତା ପରେ କଣ କରିବେ ତୁମ ଘରେ ପସନ୍ଦ ଅନୁଯାୟୀ ପନିପରିବା ଯାହା ଥିବ ସାରୁ, ଆଳୁ, ବାଇଗଣ, କଞ୍ଚା କଦଳୀ ଯୋଉବି ଯୋଉବି ସାମାନ୍ ଥିବ ସେଠି ସେଥିରେ କଣ କରିବେ କାଟିକି ସେଥିରେ ପକେଇଦେବେ ସେଥିରେ ଦୁଇଟି ଟମାଟୋ ପକେଇବେ ଦୁଇ ଗୋଟି।
ହୁଁ।
ତା ସହିତ କଣ କରିବେ ହେଇଗଲା, ତାହା ସହିତ କଣ କରିବେ ଉଁ ସେଥରେ ସେ ମାନେ ମୋଟେ ଅଳ୍ପ ଲୁଣ ସ୍ଵାଦ ଅନୁଯାୟୀ ତୁମର ସ୍ଵାଦ ଅନୁଯାୟୀ ଲୁଣ ଆଉ ସ୍ଵାଦ ଅନୁଯାୟୀ ହଳଦୀ ଗୁଣ୍ଡ ପକେଇକି ଦିଟା ହୁଇସିଲ ଆଣିଦେବେ ହୁଇସିଲ ଆଣି ସାରିଲା ପରେ ତାପରେ କଣ କରିବେ ହୁଇସିଲ ଆଣି ସାରା ପରେ, ସେଇ ଯୋଉ ଡାଲମାକୁ ଭଲ ସେ ସିଏ ସିଜ୍ ମାନେ ଦିଟା ହୁଏସି ସିଝି ଯାଇଥିବ, ବାହାର କରିକି ତାକୁ ଫୁଟଣ କରିଦେବେ। ସେଥିରେ ପିଆଜ, କଞ୍ଚା ଲଙ୍କା ଆଉ ବୃଷଙ୍ଗ ପତ୍ର, ଆଉ ମାନେ ହଁ ଫାଷ୍ଟ କଣ କରିବେ, ଜିରା ସୋରିଷ ଜିରା ସୋରିଷ ଭଲସେ ଫୁ ଫୁଟି ହେଇସାରିଲା ପରେ, ସେଥିରେ କଣ କରିବେ? ଇଏ କରିବେ କଣକି, ହଁ ପିଆଜ, କଞ୍ଚାଲଙ୍କା, ସବୁ ମାନେ ଭୃସଙ୍ଗ ପତ୍ର ସବୁ ପକେଇକି ସେଥିରେ କଣ କରିବ ଭଲସେ ଗୋଟେ ଫୁଟଣ ଦେଇଦେବେ। ଦେଇ ସାରିଲା ପରେ ଉପରେ କଣ କରିବେ, ତମର ପସନ୍ଦ ଅନୁସାରେ ଭଜା ଜିରା ଟିକେ ଅଳ୍ପ ଦେବେ।
ହଁ ହଁ।
ହୁଁ, ହୁଁ ଦେଲେ ତାର ମାନେ ଟେଷ୍ଟ ହିଁ ଅଲଗା ଆସିବ।
ହଁ, ଆକ୍ଚୁଆଲି ମତେ କାନ୍ଦୁଲେଚେରେ ଡାଲମା ବହୁତ ଭଲ ଲାଗେ।
ହଁ ହଁ ହଁ ମତେ ଟିକେ ବେଶୀ ଟିକେ ମୁଗଜାଇର ଡାଲମା ହୀ ମତେ ବହୁତ ପସନ୍ଦ।
ଓହୋ ଆମେ ବି ସେମିତି କରୁ କିନ୍ତୁ ଆମେ କଣ କରୁନା? ସବୁ ପ୍ରକାର ପରିବା କାଟି ଦଉ ତା ସହିତ ଡାଲମା ଡାଲି ଭଲ ଭାବରେ ଯାଇକି ଧୋଇ ଦଉ। ସେଟପ୍ ପ୍ରେସରକୁକରରେ ଯାଇଶ୍ ତାକୁ ଟିକେ ମାନେ ଯାଇ ସହିତ ହିଁ ଆମେ ପନିପରିବା ଆଉ ଆମର ବିଭିନ୍ନ ପ୍ରକାର କାରଣ ମସଲା ଯେମିତି କି ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ମରିଚଗୁଣ୍ଡ ସୋରିଷ ମାନେ ଫାଷ୍ଟ ତ ସୋରିଷ ସେତ ପରେ ଫୁଟା ହୁଏ ଜିରା, ମରିଚଗୁଣ୍ଡ ହଳଦୀଗୁଣ୍ଡ, ଲୁଣ ସ୍ଵାଦ ଅନୁସାରେ ସବୁ ମସଲା କୁ ପକେଇ ଦଉ ପକେଇ ସାରିଲା ପରେ ତାକୁ ପ୍ରେସର କୁକରରେ କମ ସେ କମ ପନ୍ଦର ମିନିଟ୍ ମାନେ ଗୋଟେ ଦିଟା ସିଟି ଆସିଲା ପର୍ଯ୍ୟନ୍ତ ତାକୁ ବସେଇ ଦଉ ସିଟି ଆସି ସାରିଲା ପରେ ଏବେ ଆମେ ବାହାର କରିକି ତାକୁ ଫୁଟଣ ପଞ୍ଚୁ ଫୁଟଣ ଆମର ଅଛି ଯେମିତି କିି ଜିରା, ଶୁଖିଲା ଲଙ୍କା, ସୋରିଷ ଏ ଏସବୁ ଫୁଟଣ, ଭୂସଙ୍ଗ ପତ୍ର ସବୁ ପକେଇକି ଭଲ ଭାବରେ ଗୋଟେ ଛୁଙ୍କ ଦେଇଦଉ ତାପରେ ଟିକେ ଅଳ୍ପ ଚାରି ମାପର ଗୁଆ ଘିଅ ଫ୍ଲେଭର ପାଇଁ ୟୁଜ୍ କରିପାରିବେ ଆଉ ଗୁଜୁରାତି ଗୁଣ୍ଡ ହେଲେ ମଧ୍ୟ ପକେଇ ପାରିବେ। ତା ବଲେ। ଆଉ ସେଇଟାକୁ ଗୋଟେ ସିମ୍ପଲ ରାଇସ୍ ସହିତ ଖାଇବେ ବହୁତ ଭଲ ଲାଗେ ଡାଲମ ଭାତ ଖାଇବା ପାଇଁ। ଆପଣ ଯଦି ଚାହିଁବେ ତା ସହିତ ଟିକେ ସାଲାଡ ପାଇଁ କିଛି କାକୁଡି ଟମାଟ ଟିକେ। ଆଉ ପିଆଜ ଟିକେ ନେଇକିନା ତାକୁ ସର୍ଭ କରିପାରିବେ ବହୁତ ଭଲ ଲାଗେ ଖାଇବା ପାଇଁ।
ତମକୁ ତ ବହୁତ ରୋଷେଇ ତମକୁ ଭଲସେ ଜଣା।
ହଁ। ମାନେ ମୁଁ ଟିକେ ଆମ ଘରେ ସମସ୍ତଙ୍କେ ରୋଷେଇ ବିଷୟରେ ମୁଁ ଶିଖାଏ।
ଓହ ଶିଖାଏ ବହୁତ ଖୁସି ଲାଗିଲା ଯାହା ହଉଚି ଆଉ ଧନ୍ୟବାଦ ଭଉଣୀ। ଶୁଣିକି।
ହୁଁ ହୁଁ ହଁ ଆଚ୍ଛା। ଆଉ ଆପଣ ରାତି କଣ ଖାଇବା ମାନେ ଆଜି ଲଞ୍ଚରେ କଣ ପ୍ରିଫୋର କରିୁଚନ୍ତି।
ଆଜି ରାତି ପାଇଁ।
ହଁ।
ରାତି ପାଇଁ କିଛି ଭାବିନି ଦେଖିବା କଣ ହଉଚି।
ହୁଁ ହୁଁ ହୁଁ।
ହୁଁ ଆଜି ଘରେ ପାଣି ପୁରୀ ଟିକେ ବନେଇବା ଆଜି ସଣ୍ଡେ ରବିବାର ତ ତ ରବିବାର ହଁ
ପାଣି ପୁରୀ କେମିତି ରସ୍ତ କରାଯାଏ।
ପାଣି ପୁରୀ ମୁଁ ତ ପାଣି ପୁରୀର ଠୋଲା ଆଣିକି ଘରେ ରଖିଦିଏ।
ହଁ।
ହୁଁ ତା ସହିତ ଖାଲି ଆଳୁ ତାକୁ ମାନେ ଭଲସେ ବନାଏ। ଆଉ ତା ସହିତ କଣ କରେ? ପାଣି ଟାକୁ ଭଲସେ ବନାଏ।
ହୁ ହୋ। ଆପଣ ପୁରିଢ଼ି ତାହାଲେ ମାନେ ରେଡିମେଡ ପୁରି କିଣି ଆଣିକି କରନ୍ତି। ଆଚ୍ଛା ପାଣି ଟା କେମିତି ବନାନ୍ତି?
ପାଣିରା ମାନେ ଜଲଜିରା ସେଥିରେ ଆମର ତେନ୍ତୁଳି କିଏ ଖାଇନି ତ
ଓ
ହଁ ତ ଜଲଜିିରା ତା ସହିତ ଲେମ୍ବୁ ପକେଇକି ସେଥିରେ ତମର ପସନ୍ଦ ଅନୁଯାୟୀ ପୋଦିନା ପତ୍ର ଟିକେ ବାଟିକି ପକେଇଲେ ତ ଭଲ ଲାଗେ ତ କାହାକୁ ଭଲ ଲାଗିନି ତ ସେଥିପାଇଁ ମୁଁ ପକାଇଏନି।
ଓ ହୋ ହଁ ହ ଏମିତି କି ଆଉ ଆପଣ ଆଳୁ କେମିତି ବ ପ୍ରସ୍ତୁତ କରନ୍ତି।
ଆଳୁ ସେଥିରେ କଣ କରେ ଟିକିଏ ମାନେ ବାଦାମ ଟିକେ ମୁଁ ପକାଏ ମତେ ବାଦାମ ଟିକେ ବହୁତ ପସନ୍ଦ ତ।
ହୁଁ।
ବାଦାମ ଟିକେ ପକାଏ ଯୋଉ ଚିନା ବାଦାମ।
ହୁଁ।
ହୁଁ ବାଦାମ ଅଳ୍ପ ଟିକେ ସିଝା ବାଦାମ ଆଉ ଏ ଚଣା ବାଟୁଳା ଚଣା
ହୁଁ ହୁଁଁ।
ତାକୁ ଫାଷ୍ଟ ଚଣା ବାଟ ଆଉ ଏ ବାଦାମକୁ ଭଲସେ ସିଝେଇ ଦିଏ ଲୁଣ ଟିକେ ଅଳ୍ପ ପକେଇକି।
ହୁଁ।
ଇଏ ସିଝେ ଇଏ ହେଇ ସାରିଲା ପରେ ସେଥିରେ ଟି ଟି କରିକି ପିଆଜ କଞ୍ଚାଲଙ୍କା ଆଉ ହୁଁ କଣ କରେ? ହୁଁ ତା ସହିତ ମାନେ ଇଏ ସବୁ ପକାଇକି ସେରେ ପ୍ରସ୍ତୁତ କରେ।
ହୁଁ।
ହୁଁ।
ଆଉ ମସଲାରେ ଆପ ଆପଣ ଆଉ କିଛି ପକାନ୍ତିନୀ? ମୁଁ ଭାବିଥିଲି ଟିକେ ଧନିଆ ପତ୍ର ପିଆଜ ଟିକେ
ହଁ, କହିଲି ପରା ପିଆଜ ପକଉଚି ବୋଲି।
ହଁ, ହଁ, ହଉ ବହୁତ ବଢିଆ, ମୁଁ ନିଶ୍ଚୟ ଆପଣ କହିଲେ ଏତେ ବଢିଆ ଜିନିଷ ଗୋଟେ। ମୁଁ ନିଶ୍ଚୟ ବନେଇକି ଥରେ -ବ୍ୟବହାର କରିବି ଥରେ ଟ୍ରାଏ କରିକି ଆପଣଙ୍କୁ କହିବି। ଆପଣଙ୍କ ସହିତ କଥା ହେଇକି ମତେ ଆଜି ବହୁତ ଭଲ ଲାଗିଲା, ଧନ୍ୟବାଦ।
ଧନ୍ୟବାଦ ଭଉଣୀ।
ଆ ହଁ।
ହୁଁ।